କଲ୍ କାଟିଦେଲେ
ଆ ନାଇଁ-ନାଇଁ କ ମୁଁ କହିଲି କି ବୋଧେ ବ୍ୟସ୍ତ ଅଛନ୍ତି ବୋଲି ତ ସେଥିପାଇଁ ରଖିଦେଲି। ମୁଁ କଇଲି ଆଉ ପଛେରେ କରିବେ ସେଇଥିପାଇଁକା ରଖିଦେଲି। ଗୋଟେ ବି କଥା ହେଉଥିଲେ ନା କଣ ମାନେ ସାପ ଫାପ ବିଷୟରେ।
ହଁଁ-ହଁ ଘରେ ଆଜି ସାପ ପଶି ଆସିଥିଲା ତ।
ସେଇଥିପାଇଁ ମୁଁ କଇଲି ବୋଧେ ବ୍ୟସ୍ତ ଅଛନ୍ତି ସେଥିପାଇଁ କାଟିଦେଲି।
ହୁଁ
ସାପ ପଶିଯାଇଥିଲା ଏଇ ତ ବର୍ଷା ଦିନରେ ଏଇ ପ୍ରୋବ୍ଲେମ୍ ଗୁଡ଼ାକ ଆଉ।
ସେମ୍ତି ପଶି ଆସିଥିଲା ମାଟି ସାପ ତ।
ବର୍ଷା ଦିନରେ ଏଇ ସାପ ବିଛା ଏଇ ଯୋଉ ତେଲୁଗୁଣି ଗଉଡ଼ୁଣି ପୋକ ଆ ମୋତ ଏୁଗୁଡ଼ା ଟିକେ ଭାରି ତେଲୁଗୁଣି ଆଉ ଗଉଡ଼ୁଣି ଏଇ ଦିଟାକ ଭାରି ଅ ଅସନା
ତାଙ୍କ ପାଇଁ ଟିକେ ଡର।
କି ଛୁଆ ଯ ହଁ, ଛୁଆ ଯଦି ସେଇଟାକୁ କୁଦି କାଦି ଦେବେ ତାଙ୍କ ଗୋଡ଼ ତଳେ ଘା ବି ହେଇଯିବ। ଏବେ ଏମ୍ତି ଜିନଷ।
କରିବା ଯତ୍ନରେ ରଖିବା ଆଉ।
ହଁ ତ ସେଥିପାଇଁ ସେ ବର୍ଷା ଦିନେ ଭାରି ଅଡ଼ୁଆ ଆଉ। ମାନେ ସବୁ ଭଲ। କିନ୍ତୁ ଏଇ ଯୋଉ ପୋକ ଜୋକ କେତେ ପ୍ରକାର ଏଯୋଉ ବଢ଼ନ୍ତି ମଶାର ମଶା ବି, ଆଁ
ବର୍ଷା ଋତୁ ଟା ଏତେ ଭଲ୍ ଲାଗେନି।
ନାଁ ବର୍ଷା ତାପରେ ହଁ। ତାପରେ ଏଯୋଉ ମଶା-ମଶା ଆମର ଏ କି ଜମା ହୁଅନ୍ତିନି, ଏବେ ଯେବେଠୁ ବର୍ଷା ହେଲାଣି ତାଙ୍କର ବି ବଂଶ ବୃଦ୍ଧି ହେଇଚି, ଆଉ ସେ ଟିକେ ମଶା ବି ଟି କେ ହଉଛନ୍ତି ରାତିରେ। ଆଉ ସେଥିପାଇଁ ଇଏ ଲଗେଇବାକୁ ପଡ଼ୁଛି ଗୁଡ଼୍ ନାଇଟ୍। ଆଉ ଲଗେଇଲେ ଟିକେ ହଉନାହାନ୍ତି।
ହୁଁ-ହୁଁ।
ଆଉ ରାତିରେ ଆଜି କଣ ରୁଟି?
କଣ କହିବେ?
ମୁଁ କହିଲି ରାତିରେ ଆଜି କଣ ରୁଟି କରିବେ ନା କଣ?
ଶୁଭିଲାନି ଟିକେ।
ମୁଁ କହିଲି ରାତିରେ ଆଜି କଣ ରୁଟି ନା
ହଁ ଆଜି ଶନିବାର ରୁଟି ସମସ୍ତେ ଆଜି ରୁଟି।
ହଁ।
ରୁଟି କୁ ତରକାରୀ ଆଉ।
ରୁଟି ଆଉ କଣ ଗୋଟେ ତରକାରୀ ହଁ ହଁ। କରିଦେଲେ ଗଲା ଆଉ ସାଧା ଦିନ ତ ହଁ।
ସେ ଟିକେ ଆମ ଆମ ଲୋକ ଟିକେ ଖାଇବେନି। ନାଇଁ ସେ ଅଲଗା ଅଛା ଦେଇକିନା ରଖିଦେଇଛୁ। କ ମାନେ ଡଙ୍କି ବାରବାର ମାରିଲେ ଗନ୍ଧିଆ ହେଇଯିବ।
ହଁ ପୁଣି ଆମେ ନେବା ଅଲଗା କଣ କରିବାକୁ ପଡ଼ିବ।
କା କା
ଆମେ ସମସ୍ତେ ଆମର ତ ସବୁ
ହେରି କାକଲା।
ମୋର ସବୁ
ଭାଇ ଖାଇବାକୁ ଦେବାକୁ ଯିବେ ନା କଣ।
ହ୍ୟାଲୋ ହଁ ମୁଁ କହିଲେ ଖାଇକୁ ଦବାକୁ ଯିବେ।
ନାଇଁ କିଏ ଆସିନାହାନ୍ତି ଗାଧେଇକି ଆସିବେ ଏବେ। କଣ ଖାଇବେ ଗରମ କି ପଖାଳ ସେ ତାଙ୍କ ମନ ତ। ମୁଁ ତ ଆଜି ଭାତ ରାନ୍ଧିନି।
ତ ଗରମ ଭାତ ରାନ୍ଧି ନାହନ୍ତି ପରା ନା ନା ସ୍ ସିଏ ଶୋଉନି ସିଏ ମୁଁ ଶୋଇଥିଲି ମୋ ମୁହଁ ଉପରେ ଚଢ଼ିକି ଯାଇ ଝରକା ଉପରେ ଚଢି ଗଲାଣି।
ପୁଅ ସବୁଦିନ ଏମିତି ସୋଉ ସୋଉକା ତାର ମାନେ ସାଢେ ତିନିଟା ଚାରିଟା ତାକୁ ଶୁଆଇବା ପାଇଁ କେତେ ଚେଷ୍ଟା କଲାଣି ସେ ସୋଉନି।
ହ୍ୟାଲୋ।
ହଁ।
କୁହନ୍ତୁ।
ସିଏ ମୋ ପୁଅଟା ଯାଇଁକି‌ ଝରକା ଉପରେ ଠିଆ ହେଇକି ଡାକୁଚି। ଟ ପାଖେରେ ଝରକାଟା ଅଛିତ ତା ଉପରେ ଯାଇିଁକି ଠିଆହେଇଯାଇଚି।
ହୁଁ ଆଉ କଣ ଆପଣ ଆଗରେ କରିବେ ହଁ।
ହଁ ସି ଏ ରୁଟି ତ ହବ ଆଉ ଆଜି। ହଁ ରୁଟି ହବ ଆଉ କଣ ଭେଣ୍ଡି ଗୁଡା ବହୁତ୍ ଅଛି ଭେଣ୍ଡିର କଣ ବନେଇଦବା ଭାବୁଚି।
ହୁଁ।
ହଉ କୁଅ। କାହିଁନା ସେଇ ପରିବାଟା ଭେଣ୍ଡି ଟା ବହୁତ୍ ମୁଁ ଘରେ ଅଛି ଏଯାଏଁ ରନ୍ଧା ହେଇନି ତ। ସେଇଥିରେ କଣ ବନେଇଦବା ଆଉ।
ଆଉ ତମର ଯାହା ଦେଲେ ତାହା ଖାଇଦଅନ୍ତି ହେଇଟା ଭଲକଥା।
ହଁ ଖାଇଦେବେ ଅନା ମୋ ପୁଅଟା ଚିଲୋଉଚି କେତେ ଜୋରେ। ତା ବାବାଙ୍କୁ ଡାକୁଚି ବାବା ବାବା କରିକି।
ହୁଁ ହୁଁ।
ଲାଇଟ୍ ସୁଇଚ୍ କୁ ଖାଲି ଅଫ୍ ଅନ୍ ଅଫ୍ ଫନ୍ କରୁଚି ଆଉ ତା ବାବାଙ୍କୁ ଡାକୁଚି।
ହଁ କି, ତାଙ୍କ ବାବା ଫୋନ ଫାନ୍ କରିନାହାନ୍ତି?
ଉଁ ସେ ଶୋଇ ପଡିଥିଲେ ଏବେ ଉଠି ପଡିଲେ ଏ ଏଇ ଯୋଉ ଛୁଆଙ୍କ ମ ଏଆର ପୁଅଟାର କି ପାଟିରେ ଉଠି ପଡିଲେ ହେଇ ଡାକୁଚି।
ଛୁଆ ମାନେତ ଏବେ ଖାଲି ବାବା ମାମା ଆଉ।
ହଁ ହଁ। ଏଇଗୁଡା ତା ପାଟି ଏଇନା ଟିକେ ଖୋଲୁଚି ନା ଯାହା ଶୁଣୁଚି ନୂଆ ନୂଆ ଶବ୍ଦ ଡାକୁଚି ଆଉ।
ହୁଁ।
ଆ ଯା ଦିଦି ଭାଇ ବାବା ମାମା ସବୁ ଡାକୁଚି ଆଉ।
ଆଉ କଣ।
ଅଁ ଉପରେ ଠିଆ ହେଇ ପଡୁଚି ହେଠୁ ଦୁଲ୍ ଦାଲକି ପଡିଯାଉଚି ଏମତି ତ ଆଉ।
ହେଁ ହେଁ ହେଁ ଛୋଟ ଛୁଆ ତ ହେଇ ବାଗିଆ ଆଉ ଖାଲି ଓପରେ ଚଢିବେ ଆଉ।
ହଁ ଉପରେ ଚଢୁଚି ବଦମାସ୍ ହଉଚି ଶୋଉନି।
ତାଙ୍କର ଏବେ ଯୋଉ ଖନେଇ ଖନେଇ କଥା ସେଇଟା ହିଁ ଭଲ ଲାଗେ।
ହଁ ଭଲ ଲାଗିବ ହଁ ହଁ ଏଇ ଖନେଇକି ଏବେ ଯୋଉ କଥ୍ ଥାବାର୍ତା କରୁଚି ଭଲ ଲାଗୁଚି ସବୁତ ଜିଦି ବି ବହୁତ୍ କରୁ ଚି ମାନେ ଗୋଟେ ଜିନିଷ ଯଦି ସେ ନବ କହୁଚି ମାନେ ସେଇଟା ତାଠୁ ଛଡେଇଲା ମାନେ ତାର ପୁରା ରାଗିକି ପ ଛୁଠୁକୁ ମୁଣ୍ଡ ପୁରା ବାଡେଇ ଦଉଚି। ଆରେ ଗଦ୍-ଖଟ ଉପରେ ବାଡୋଉଚି ବୋଲି ଗଦି ଅଛି ଛି ଆଉ ତଳେ ବାଡେଇ ହେଇଗଲେ!
ଶୁଭୁନି। ପାଠର ଏଟା ଦେଇନାହାନ୍ତି। କାହା ପରେ ସବଳ ଲାଗିଲଣି କାହିଁ ପରା। କୋଲାପର ଭଲ।
ହଁ ହଁ।
ହଉ ଦଶ ମିଣ୍ଟି ହେଇଗଲେ କାଟିବା।
ହଁ।
ଏବେ କାଟିବେ ନାଇ।
ହଁ ହଁ।
କହୁନ ତମ ଭାଇ ଙ୍କ ଆଗରେ ହ ଦେଖେ ଦେଖଉଚି ରୁହ। ତମେ ମତେ କଣ ଭାବିଲ କି ପ୍ରିୟଙ୍କା ପ୍ରଧାନ। ଭାରି ଆଉ ଆମେ କଣ ଏତେ ଖରାପ। ନାଇଁ ନାଇଁ ତମ ଭାଇ ବି ଆସିଥିଲେ ଏବେ କଥା ହେଲି ମା ଆଖିଆ ହାଲୋ। ଆ
ବାବା ଏଇ ବାବା ଆସ। ଏପଟେ ଆସ ଓହୋ। ଛୁଆ ଟା ନିଜେ ଶଉନି ମତେ ଟିକେ ଶୋଏଆକୁ ଦଉନି।
ଆସ ଆସ ଆସ ଆସ ଆସ ଏଇ
ସେ ତୋର ମୋବାଇଲ। ରିପେଆର।
ହଁ ପାଣି ପାଣି
କି ଲଗେଇବା।
ହଁ ହଉ। ଜ ଆଉ।